ଓ
ହାଲୋ।
ହଁ ଆବାଜ ଆସିଲା?
ହଁ ହଁ ଆବା ଆସୁଛି। ଶୁଭୁଛି ମୋ ଭଏସ୍ ଶୁଭୁଛି ତମକୁ କ୍ଲିଅର?
ହଁ ଶୁଭୁଛି। କଣ କରୁଛନ୍ତି?
ଏଇଠି ସାତରେ ବୁଲୁଥିଲି ଆଜି ଆଉ। ମିନୁ ହଁ କହିଲି ଛା ତରେ ବୁଲୁଥିଲି ଏବେ। ଆଉ ତମେ କଣ କରୁଥିଲ?
ମୁଁ ଏଇ ପୁଅଟାକୁ ଖୁଆଇଦେଇକି ଆସିଲି ଏବେ। ଯାଉଛି ଡ୍ରେସ ଏକା ଆଇରନ୍ ଦେବି।
ହୁଁ ହୁଁ।
ହାଲୋ। ଆଉ ବର୍ଷା ହଉଛି ନା ହଉନି?
ନାଇଁ ବର୍ଷା ଉଠେଇଦେଲା ପୁରା ବୋହୁତ ଯୋର୍ ସୋରେ। ପୁରା କଳା ମେଘ ପୁରା ଆସିଯାଇଥିଲା। ତାପରେ କୁଆଡେ ପଳେଇଲା।
ହୁଅନ୍ତା କି? ଟିକେ ହେଲେ ଥଣ୍ଡା ଲାଗନ୍ତା।
ହଁ ପରା ଖାଲି ଉଠଉଛି ପୁଣି ଯାଉଛି କୁଆଡେ?
ହଁ। ଆଉ କଣ କୁହନ୍ତୁ?
ଆଉ କୁହ ଶୋଇ ପଡିଛି ନା କଣ?
ନାଇଁ ନାଇଁ ସେ ଶୋଇଥିଲା। ତାକୁ ଉଠେଇ ଦେଇେଇକି, ସେ ଖେଳୁଛି ତାର ଖେଳନା ଧରିକି। ଆଉ ହଁ ମୁଁ ମୋର ଏପଟେ ଇଏ କରୁଛି ଆଉ। ଯାଉଛି ଆଇରନ୍ ଦେବି ଫେନ୍ଟ ସାର୍ଟ ଗୁରାସବୁ।
ଓହୋ। ରାତି ରୋଷେଇ ପୁଣି ଲେଟ ରେ କରୁଛନ୍ତି ନା ଜଲଦି କରିଦେଇଉଛନ୍ତି?
ନାଇଁ ଏଇନା ହବ ରୁଟି ହେଇନି। ଆମର ଲେଟ୍ ରୋଷେଇ ଖାଇବା ବି ଲେଟେ।
ଓହୋ।
ସରିଲାଣି ତମ ରୋଷେଇ?
ନାଇଁ ସରିନି। ସେ ମୁଁ ଅଟା ଦଳି ଦେଇକି ଆସିଲି। ଯା ପରିବା କାଟୁଛି ସେ ତର କାରି ମିକ୍ସ ଭେଜ୍ ତରକାରୀ କରିବ। ରୁଟି ଟା ସେ ବେଲି ଦେଲେ ମୁଁ ସେକି ଦିଏ ଆଉ।
ହଁ ଚନ୍ଦ ଭ ଦେଲେ ସେ ଆମର ବି ସେମିତି ହଉଛି।
ହୁଁ। ହୁଁ
ଆଉ କଣ କୁହନ୍ତୁ?
ଆଉ କେବେ ବୁଲି ଯାଇଛନ୍ତି ପୁରୀ ଯାଇଛନ୍ତି?
ହୁଁ ନାଇଁ ପୁରୀ ଯାଇଥିଲି ଆଉ ଯାଇନି ଏବେ ତ ବାହାରିଥିଲି ଆଉ ଯାଇପାରିଲିନି। ଅଛି ପ୍ଲାନିଂ ଅଛି ଘଟଗାଁ ତାରିଣୀ ସେଇଠି ପ୍ଲାନିଂ ରଖିଛନ୍ତି। ତିନି ଦିନ ଭିତରେ ଯିବା ପାଇଁ ଫ୍ୟାମିଲି ସବୁ ବୁଲିବା ପାଇଁ ଯାଇଛନ୍ତି। ଆପଣ ସେପଟେ ତେବେ ଭୁ
ହଁ ହଁ ସେ ଏପଟ ଲାଇନ୍ ମୋ ନଣନ୍ଦ ବାହାଘର ହେଇଛନ୍ତି ଘଟଗାଁ ତ ମୁଁ ପ୍ରାୟ ଟାଇମ ଯାଏ। ମାଙ୍କୁ ଦର୍ଶନ କରେ।
ଭଲ ସେଇଠି ପାଖାପାଖି ରହି ହଁ। ପାଖାପାଖି ଦର୍ଶନ କଲେ କିନ୍ତୁ ଭଲ ମାଙ୍କୁ ଦର୍ଶନ କଲେ ଯେତେ ଥର ଗଲେ ବି ଇଚ୍ଛା ହବ ଆଉଥରେ ଯାଇକି ଦର୍ଶନ କରିଦିଅନ୍ତି କି।
ହଁ। ମା ମ ମୁଁ ତ ମା ତାରିଣୀକୁ ବେଶୀ ଅଧିକ ବିଶ୍ଵାସ କରେ ମା ତାରିଣୀକୁ ଯେତେ ଦୁଃଖ କଷ୍ ଟ ଥିବ ମାଆଙ୍କୁ ଡାକିଦେଲେ ଯେମିତି ମୁଁ ହାଲକା ହେଇଯାଏ। ତାରିଣାଙ୍କୁ ମୁଁ ବେଶୀ ବିଶ୍ଵାସ କରେ ଟିକେ।
ତାରିଣୀ ମା ପରା ମା ପୁରା ଇଏ ମୁଁ ବି ସେମିତି ମାଁଙ୍କର ହଉ ରାତିରେ ରୋଷେଇ ତାହେଲେ ହେଇନି ବୋଧେ ଏଇନା ଆରମ୍ଭ ହବ ଆଉ?
କହୁଥିଲି କାଟୁଛି ତ ପରିବା ଯା ସେ ମୁଁ କଣ କରିବି ସେ
ଖାଇଛୁ? ଆଜି ଏଇ ନା ରୁଟି ହବ ଆଉ କଣ ହେଇନି ହବା କଣ କାଟା କୁଟି କରିକି କରିବି ପଛେ ଆଗ ରୁଟି ଟା ଆଗେ ହେଇସାରିଲେ ତାପରେ ଆଉ କଣ କରିବି ଏକଟେ ଆଉ। ଆଉ ଇଏ ଯୋଉ କଣ ପନିପରିବା ଲଗେଇଛନ୍ତି ବାରିରେ ନା କିଛି ନାଇଁ?
ନାଇଁ ଆମର ଲାଗିଛି ଆମର ବାଡିରେ ଲାଗିଛି ବାଇଗଣ, ଆଉ ଭେ ଣ୍ଡି, ଗୁଆଁର, ବରଗୁଡି କଦଳୀ ଗଛ ଗୁଡା ଲାଗିଛି। ହଁ ହଁ ସବୁ ଲାଗିଛି ମକା ଗୁଡ଼ା ଲାଗିଥିଲା ଏବେ ସେଗୁଡା ଖାଇଦେଲୁଣି ସବୁ ଅଳ୍ ଅଳ୍ପ ହେଲା ବେଶୀ ମଞ୍ଜି ଆଉ ବାହାରିଲାନି ସେ ଛୋଟ ଛୋଟ ହେଲା।
ଏଇ ନା ବର୍ଷା ହେଇ ଆସିଲା ନା ସବୁ ଫଳିବ।
ହଁ।
ଆମର ତ ସେମିତି ବି ଲାଗିଛି ବାଇଗଣ ହେକା। ଆମର କିନ୍ତୁ ଭେଣ୍ଡି ଟା ବେଶୀ ଟିକେ ଫଳୁଛି। ଅଳ୍ପ ଗଛ ଲାଗିଛି କିନ୍ତୁ ଫଳୁଛି।
ଭେଣ୍ଡିଟା ଖରା ଦିନେ ହିଁ ଭଲ ହୁଏ ନା।
ହଁ ଖରାଦିନରେ ଭଲ ହୁଏ ଯେ ଟିକେ ଏବେ ବର୍ଷା ଯୋଉ ହେଲା। ହଁ ଯାହା ଫଳୁଛି ସକାଳେ ଫଳୁଛି ସନ୍ଧ୍ୟା ରେ ଫଳୁଛି।
ହୁଁ।
ହଁ। ଆଉ କଣ କହୁଛ? କଣ କହିଲ ହଁ ହଁ ମାର୍କେଟ ଆଉ।
ହୁଁ ଆମର ବି ଗାଁ ରେ ପୁରା ପାହାଡ ତଳେ ଆମ ଘର।
ଓହୋ ପାହାଡ଼ ତଳେ ସୁନ୍ଦର କିନ୍ତୁ ପରିବେଶ ଟା ବହୁତ ସୁନ୍ଦର ହେଇଥିବ।
ଘରୁ ବାହାରିଲେ ପୁରା ସୁନ୍ଦର ପରିବେଶ ସୂର୍ଯ୍ୟ ଯେମିତି ସେଠୁ ବାହାରୁଛନ୍ତି ପୁରା ବଢିଆ ଲାଗୁଛି।
ପୁରା ପାହାଡ ଉପରେ ନା କଣ ନା ଗଛ ମାନେ ଇଏ ଜଙ୍ଗଲ ଫଙ୍ଗଲ।
ନାଇଁ ନାଇଁ ଜଙ୍ଗଲ ନାଇଁ ପୁରା ବିଲ ମାଳ ପୁରା ସାଇଡରେ ପୁରା ବିଲ। ସବୁ ଚାଷ କରନ୍ତି।
ସେ ବିଲରେ ଚାଷ କରନ୍ତି ନା ବାଡି ଫାରି ରେ ଇଏ କରନ୍ତି।
ବିଲରେ ସବୁ ଧାନ ଚାଷ ହୁଏ ଆମ ବାଡ଼ିରେ ସବୁ ଫସଲ ଫସଲ ଲଗା ହୁଏ। ଆମରି ଚାଷ କରାଯାଏ।
ହଁ ହଁ ଭଲ କିନ୍ତୁ ସେମିତି ପରିବେଶରେ ପୁରା ରହିବ ପୁରା ଶାନ୍ତି ଲାଗିବ ଗୋଟେ।
ହୁଁ।
ଏ ତ ଗୁରେ ଖାଲି ଗାଡ଼ି ମଟର ଇଏ। କିନ୍ତୁ ଦେ ଏମିତି କଣ ଅମ୍ଳଜାନଠୁ ଆରମ୍ଭ କରି ମାନେ ସବୁ ବହୁତ ଭଲ ଜିନିଷ ଇଏ।
ଅଁ ଭଲ ଆଉ ପରିବେଶ ଆଉ ସବୁ ଯାହା ଔଷଧୀୟ ଗଛ ବି ସବୁ ଅଛି। ଜଙ୍ଗଲରେ ଯାହା ଗୋଟେ ଔଷଧ ଗଛ ହେଲେ ସେଠି ପାଇବ। ଝୁଣାଠୁ ଆରମ୍ଭ କରି ସବୁ ମିଳୁଚି ଜଙ୍ଗଲରୁୁ ସବୁ ଆଣୁଚନ୍ତି ହଁ।
ହଁ ଆ ତାହେଲେ ତ ତମର ହେପଟେ ଥିବେ ପଶୁ ଫଶୁ ସବୁ ମା ବାହାରୁଥୁବେ।
ହଁ ହାତୀ ବହୁତ ବାହାରନ୍ତି ଆଉ ଏବେ ମଝିରେ କଣ ବାଘ ବୋଲି ବାଘ ମୁଁ କେବେ ଦେ ଖିନୁ କିନ୍ତୁ ସବୁ ହୁରି ହୋଉଥୁଲା କି ବାଘ ଅଛି ବୋଲି ଜଙ୍ଗଲରେ। ହୁରୀ ହୋଉଥୁଲା ସବୁ କିଏ ଛେଳି ଚରି ନେଇଥିଲା ବି ଖାଇକି ହେଇଦେଥିଲା ବାଘ। ହଁ ହଁ ବଡ଼ ଜଙ୍ଗଲଟା।
ଓହୋ।
ସବୁ ହରିଣ ହରିଣ ସବୁ ମାରିକି ଖାଆନ୍ତି ନାଁ। ଡର ଲାଗେନି କିଛି ଗାଁକୁୁ କେବେ କାଇଁ ମୁଁ ଦେଖିନି ହାତୀ କିନ୍ତୁ ଆସନ୍ତି ପୁରା ବାଡି଼କି ଆସନ୍ତି ହାତୀ।
ତଥାପି ରାତିରେ ଶୋଇଥିବେ ଡର ଲାଗୁଥୁବ।
ହଁ।
ହୁଁ।
ହଁ।
ହଁ ହୁଁ।
ଆଉ ଶାଶୁ ଏକା ହେଲ୍ପ କରିଦିଅନ୍ତି ରୋଷେଇରେ।
କଁ କହିଲେ?
କହଲି ଶାଶୁ ହେଲ୍ପ କରିଦିଅନ୍ତି ରୋଷେଇରେ।
ହଁ ନାଇଁ ଆମେ ଦି ଯା ଅଛୁ ନାଁ ଦି ଯା ଅଛୁ ନାଁ ହଁ ସିଏ କତଳେ କହିଲେ କା ଟି କୁଟା ଦିଅନ୍ତି ଇଏ କରିଦିନ୍ତି କରିଦିଅନ୍ତି। ଆମେ ଦି ଜଣ ତ ମିଶେଇକି କରିଦୋଉ ଆଉ।
ଅଁ ଦି ଯା ଅଛନ୍ତି ଆଉ ଅଛନ୍ତି ଯା ବାହା ଦିଅର ବାହାଘର ହବାକୁ?
ନାଇଁ ନାଇଁ। କେବଳ ମୋ ସାନ ଥେ ଅଛି ନା।
ହଁ ହଁ।
ହଁ ହଁ ମୁଁ ନାଇଁ ମୁଁ ସାନ।
ଆଚ୍ଛା। ଆ ଆମ ଘରେ ମୁଁ ମୁଁ ବଡ଼ ସେ ସାନ।
ହଁ ହଁ ହଁ।
ଆମର ବି ଦି ଭାଇ।
ଆଉ ଘରେ ସମସ୍ତେ କଁ କରୁଚନ୍ତି?
ଘରେ ସବୁ ତଳେ ଅଛନ୍ତି ମୁଁ ଛାତ ଓପୁରୁକୁ ଏବେ ଆସିଲି କଥା ହବା ପାଇଁ ଛାତ ଓପୁରୁ ପଳିଆସିଲି। ଘରେ ତଳେ ସମସ୍ତେ ଅଛନ୍ତି ଆ ବସିଚନ୍ତି ସବୁ ଟି ଭି ଦେଖୁଚନ୍ତି।
ହୁଁ ଆମର ତ ହେନ୍ତି ଲଗେଇ ଦେଇଛନ୍ତି ଟି ଭି। ପୁଅଟା କରେ ସେ ତାର ବୁଲୁଚି ଆଉ ଛନ୍ତି ଇଏ ପେଁ ସାର୍ଟ ଉଡ଼ା ଆଇରନ୍ ଦଉଚି।
ଆଉ କାହା ଆଉ ହଜବ୍ୟାଣ୍ଡଙ୍କ ପ୍ୟାଣ୍ଟ୍ ସାର୍ଟ ଆଇରନ୍ ଦୋଉଚନ୍ତି।
ହଁ ହଁ। ସେମାନେ ତ ଗୋଟେ ଗୋଟେ ପିନ୍ଧି ଦେଇ ଖାଲି ପକେଇ ଦେଇକି ଯିବେ। ଏ ବିଜ୍ନେସ୍।
ହଁ- ହଁ।
କଣ୍ଟ୍ରାକ୍ଟର ଅଛନ୍ତି।
ଆଚ୍ଛା।
ସେମାନେ ଖାଲି ଆସିକି ପିନ୍ଧିକି ଗୋ- ହୁଁ- ସେମାନେ ଆସିକି ପିନ୍ଧିକି ଗୋଟେ ଗୋଟେ ଖାଲି ପକେଇ ଦେଇକିି ଯିବେ ଆଉ
ହଁ ଆଉ ତାଙ୍କ କାମ ସେଇଆ ଆଉ ଆମ କାମ ହେଲା ଆମେ ଧୋଇ ସଫା କରି ତାକୁ ଆଇରନ୍ ମାରି ରଖିବା ଆଉ।
ଯେତେଥର ରଖୁଥିବି ସେତେଥର ଗୋଟେ ଗୋଟେ ବାହାର କରୁଥିବେ ପିନ୍ଧିଥିବେ ଚାଲିଥିବେ। ଆଉ କଣ କହନ୍ତୁ? ଆଉ କୁଆଡେ ଏବେ ଆଉ ଯିବନେ ବୋଧେ ତାରିଣୀ ଫାରିଣୀ ବୁଲିବାକୁ ଅଛି ପ୍ଲାନିଂ କି ଆଉ ନା ନାଇଁ?
ହଁ ଅଛି ଯିବୁ ଏବେ ନଣନ୍ଦ ଡାକୁଚନ୍ତି ବହୁତ୍ ଥର ଡାକିଲେଣି ଯେ ଏବେ ଯିବୁ ବୋଲି ବାହାରିଚୁ ତାଙ୍କ ଘରଆଡେ ଗଲେ ତାରିଣୀ ଦର୍ଶନ କରିବୁ ବହୁତ୍ ଥର ହଁ- ହଁ ପାଖେରେ ପାଖେରେ।
ଭଲ ହେ
ହବ ସେ ପାଞ୍ଚ କିଲୋମିଟର ବୋଧେ ହବ ତାଙ୍କ ଘରଠୁ।
ଆଉ ତାହେଲେ ତ ଚାହିଁଥିଲେ ବି ଯେତେବେଳେ ପାଇବେ ସକାଳୁ ଯାଇକି ଦର୍ଶନ କରିପାରିବେ।
ସକାଳୁ ସକାଳୁ ଯାଉ ଆମେ ସକାଳ ଆଳତି ଦେଖୁ।
ଭଲ୍ ଲାଗେ। ସକାଳ ଆଳତି କରି ଦେଖିବା ପାଇଁ ତ କେତେ ଲୋକ ଭିଡ ଥିବ ପୁରା ସକାଳ ଦର୍ଶନ କରିବା ପାଇଁ।
ଆଉ ପୁଅ?
ପୁଅ ଘରେ ତା ବାବା ପଢଉଚନ୍ତି ତାକୁ ସେ ବସି ପଢୁଚି।
ହଁ ହଁ ଛଆଙ୍କୁ ତ ଟିକେ ବଡ ହେଇଗଲା ତାଙ୍କ ପଛରେ ଖାଲି ଧାଇଁବ ପା ପାଠ‌ପଢା ଇଏ
ହଁ। ପାଠ ନବା ଟ୍ୟୁସନ୍ ଯାଉନି ଆଉ ଘରେ ନ ପଢିଲେ ସେ ଆଉ ମାନିବନି ଘରକୁ- ନା ଟ୍ୟୁସନ୍ ଯାଉନି। ତ ଟ୍ୟୁସନ୍ ସବୁ କେହି ଘ- ଖାଲି ବସେଇବେ ପଇସା ପାଇଁ ହିଁ ବଲିକି ଖାଲି ବସେଇ ଦଉଚନ୍ତି ପାଠ ନାହିଁ କିଛି।
ଟିଉସନ୍ କରୁଚନ୍ତି ଏଠି କିଏ କରୁନାହାନ୍ତି?
କରୁଚନ୍ତି ଗାଁ ରେ ବହୁତ୍ କରୁଚନ୍ତି ଟିଉସନ୍ ତାଙ୍କ ଗୁରୁମା ମାନେ ବି କରୁଚନ୍ତି ଯେ ମୁଁ ଛାଡିଲିନି ନଉଚନ୍ତି ହ-ଆଠଶ ହଜାର୍ ଦେଖିଲାକୁ ପାଠ ନାହିଁ କିଛି। ପଢଉନାହାନ୍ତି କାଇଁ ବେକାର୍ ମୁଁ ଦେବି ପଇସା କାଇଁ ଘରେ ପଢେଇବିନି ଏତିକି ଟାଇମ୍ ଲସ୍ ଯାହା ହଉଚି ଯାଇକି।
ଟାଇମ୍ ଲସ୍ ଯଦି ପାଠ ହଁ ପଢାନ୍ତେ ତାହେଲେ -ଡରୁଚନ୍ତି?
ଉଁ -ହଁ ସେ ମାନୁଚି ମତେ ତ ପଢୁଚି।
ତାହେଲେ ଠିକ୍ ଅଛି ଛୁଆ ବାପା ମାଆଙ୍କୁ ଦେଖୁନ ଡରନ୍ତିନି। ତ ସେଥିପାଇଁ ବି
ତା ବାବାକୁ ଡରନ୍ତିନି ମତେ ଡରେ ବହୁତୁ ଡରେ। ବାଡାଏ ତାକୁ ତ ପାଠ ପଢା ବେଳେ ତ ସେ ଡରେ। ସେ ପଢେ ବସିକି - ମାଡ ଖାଉ
ଛୁଆଙ୍କ ହୁଁ- ଭଲ ପାଠ ପଢୁଚନ୍ତି?
ହଁ। ଁ
ଛୁଆଙ୍କ ଭବିଷ୍ୟତ ମାନେ ଚିନ୍ତା- ହଁ ହଉ।
ଓ ହୁଁ